ହାଲୋ।
କୁହନ୍ତୁ। ହ୍ୟାଲୋ। ଆସୁଛି ବସ୍। ସୁବୁଚି। ଏଇଠି ବସିଛି ଆଉ। ଡିଉଟିରୁ ଆସିକି ଆଉ। ହ୍ୟାଲୋ।
ହୁଁ ହୁଁ। ଆଉ କଣ ଖାଇଥିଲୁ?
ଖାଇଥିଲି ଭାତ। ଡାଲି, ଚଣା, ପାପଡ଼, ସାଲଡ଼। ଭଜା।
ଭଲ ଖାଉଛୁ ଆଉ।
ହୁଁ ହୁଁ।
ଥିଲି ଭାତ ଆଉ ଡାଲି, ଶାଗ ଭଜା। ଏଇଆ ହେଇଥିଲା ଆଉ।
ହୁଁ।
ଏଇ ମୁଁ କଣ କହୁଥିଲି କହିଲୁ। ଆଉ ତମ ସାଡେ ଦଶ- ଦଶହରା କେମିତି କଣ ହଉଛି?
ଦଶହରାଉରେ ଫୁଲବୋବାଲ।
ହୁଁ ଆଉ ମୁଁ କହୁଥିଲି କି ଏଥର ଆମେ- ଦି ଜଣ ଖଣ୍ଡେ ସାଙ୍ଗ ଆଉ ଆମର ସେପଟୁ ବି ଦି ଜଣ ଖଣ୍ଡେ ସାଙ୍ଗ- ଚାରିଜଣ ଖଣ୍ଡେ ଚାଲୁନୁ ଯିବା କଟକ ବୁଲିବାକୁ।
ଆସୁନ। ମୁଁ କଟକରେ ଆଗରୁ ଥିଲି। ଆଇଟିଆଇ କରୁଥିଲି। ବୁଝିଲୁ କି। କଟକ ପୁରା ଚୋପା ଚୋପା ମୁଁ ଛାନ ମାରିଛି। ପୁରା ଚାନ୍ଦି ମେଢ଼ ଅ ଆମର ହେଇଗଲା। ଆ ସେଇଟା କଣ? ଅ ସବୁ-ଉ ଭେରାଇଟିର ମେଢ଼ ହୁଏ। ବୁଝିଲେ କି ସବୁଠାରୁ ତ ଫେମସ କଟକ ଦଶହରା। ହୁଁ।
ଆଉ ଯିବା କ ଆଗ ତମ ଘରକୁ ଯିବା ଚାଲି, ନହେଲେ ବୁଲି ପଡିବା। ଆଉ ତାପରେ-ଏ ଯିବା ଚାଲି, ନହେଲେ ସାଢେ ଆଉ। ମୁଁ କୁଆଡେ ଶୁଣିଥିଲି? ତମ ସେ ଏପଟେ କୁଆଡେ ଭଲ ଅ ଯାତ୍ରା ଫାତ୍ରା ହୁଏ। ଆଉ ଭଲ ମେଢ ହେଇ
ଟୋଟାଲ ଆମର ଅଷ୍ଟମୀ ଠାରୁ ଯାତ୍ରାପାଟି ଆସିବ। ବୁଝିଲ ଯାତ୍ରାପାଟି ଗୋ ଗୋଟେ ନାହିଁ ଦି ଟା ଆସିବ। ଦି ଟା ବଇଲେ ଆମର ଗାଁ ପାଖରେ ଗୋଟେ, ତାଙ୍କ ଗାଁ ପାଖରେ ଗୋଟେ। ମାନେ ଆମ ଗାଁକୁ ଲାଗିକିରି ଆଉ ଗୋଟେ ଗାଁ। ଆମର କମ୍ପିଟିସନ ହୁଏ। ଦିଟା ପାଟି ଆଣିବେ ଯିଏ ଭଲ କରିବ, ତାକୁ କୁ ସରପଞ୍ଚ। ସରପଞ୍ଚ ନାହିଁ। ଜିଲ୍ଲା ପରିଷଦ ହଉ କି ଇଏ ତାକୁ ଆୱାର୍ଡ ଦେବେ। ଯୋଉ ଯ
ହୁଁ, ହୁଁ ଆଉ ତାହେଲେ ତ ବଢିଆ ହଉଥିବ ଆଉ।
ହଁ, ପୁରା ହଲଚଲ ହଇଚଇ ପୁରା ହେଇଯାଏ। ଦଶହରା ଟା ପୁରା ବୋବାଲ ହୁଏ ଆମର ପୁରା ବର୍ଷକୁ ଥରେ।
କେତେ ଦିନ ଛୁଟି ନାହିଁ। ମୋର ସେଇ ତିନି ଚାରି ଦିନ ଛୁଟି ମୁଁ ଆଣିଛି।
ଏ ତମର କେବେ ଅଷ୍ଟମୀ ଆଡକୁ ଛୁଟି ଅଛି ନାଇଁ?
ହଁ ମୋର ତ ସପ୍ତମୀରୁ ଛୁଟି ହେଇଯାଉଛି। ତମର କେମିତି କଣ ପୂଜା ହଉଛି? ଆ ମାନେ ପିଠା ଦେବୀଙ୍କର ଅଲଗା ଆଉ ମୃନ୍ମୟୀ ଦେବୀଙ୍କର ଅଲଗା ନା, କେମିତି କଣ ତମର ପୂଜା ହଏ?
ଏ ଅଲଗା ଅଲଗା ହଁ, ନାଇଁ ଅଲଗ ଗା ନାଇଁ ଏକା ହୁଏ। ଆମର ତ ପୀଠ ଦେବୀଙ୍କର ତାର ଏକା ସାଙ୍ଗରେ ହୁଏ। ଆମରି ଗାଁ ରେ ଗୋଟେ ମେଢ ହୁଏନି କି, ଆମର ସେଇଠି।
ହଁ, ଆଉ ମୁଁ କଉ ଭାବୁଥିଲି କି! ଅଷ୍ଟିମି ଅଷ୍ଟ ଅଷ୍ଟମୀରେ ପଳେଇଥାନ୍ତ। ଅଷ୍ଟମୀରେ ତମ ଗାଁରେ ବୁଲାବୁଲି କରିଦେଇଥାନ୍ତେ। ତାପରେ ନବମୀ କି ପଳେଇଥାନ୍ତେ, କଟକ ବୁଲାବୁଲି କରିକି। ତାପରେ ମୁଁ ଘରକୁ ପଳେଇଥାନ୍ତି, ଦଶମୀରେ କାହିଁକିନା ମୋର ତାପରେ ଅଫିସ ଅଛିନା।
ଗୋଟା ତ ଆମ ଅଠର ହଁ ଠିକ୍ ଅଛି କିଛି ଅସୁବିଧା ନାହିଁ। ଆ ଅଷ୍ଟମୀ ଦିନ ସକାଳେ ଘରକୁ ପଳେଇ ଆସିବ। ଠିକ୍ ଅଛି। ଆମର ଅଷ୍ଟମୀରୁ ଯାତ୍ରା ଆରମ୍ଭ ହୋଇଯାଏ। ସେଦିନ ଯାତ୍ରା ଦେଖିବ। ନବମୀ ସକାଳୁ ଶୋଇବ। ରା ତି ଅନିଦ୍ରା ହେଇକି। ପୁଣି ଉଠିକି ଖାଇ ପିଇକି ଚାରିଟା ବେଳୁ ବାହାରିବା କଟକ। କଟକ ଆମ ଘରଠୁ ତିରିଶ କିଲୋମିଟର ହେବ। ଆମକୁ ଅଧଘଣ୍ଟେ ମ୍ୟାକ୍ସ ଚାଲିଶି ମିଣ୍ଟି ଚାଳିଶ ମିନିଟ୍ ଲାଗିବ। ଠିକ୍ ପାଞ୍ଚଟା, ଛଅ ଟାରେ ଆମେ ପହଁଞ୍ଚିବା କଟକ। କଟକ ମସ୍ତେ ବୁଲାବୁଲି କରିବା କଟକରେ। ମୋର ଗୋଟେ ସାଙ୍ଗ ଅଛି ତାର ପୁରା ମସ୍ତ କେହି ରହୁନାହାନ୍ତି, ରୁମ ପୁରା ଅଛି। ସେଠି ରହିବା। ବୁଲାବୁଲି କରି ଦଶହରା ଦିନ ସକାଳୁ ବାହାରିବା।
ହୁଁ। ହଁ, ହଁ ଆଉ କେମିତି କଣ ବୁଲାବୁଲି କରିବା। ତ ବହୁତ ଭିଡ ହଉଛି। ଆଉ ଗାଡି ତ ନେଇକି ଯାଇହବନି। ଆଉ କଣ କରିବା? ସ୍କୁଟି ଟା ନେବା କି?
ହୁଁ ଆମର ବାଇକି ନବା ବେଟର ହବ।
ହଉ ଠିକ୍ ଅଛି। ତମେ ତମର ବାଇକ ରେ ପଳେଇବ। ମୁଁ ମୋର ସ୍କୁଟି ଟା ନହେଲେ ନେଇଯିବି ଆଉ।
ହୁଁ ହୁଁ। ସ୍କୁଟି ବାଇକ୍ ନେଇଯିବା ବେଟର ହବ କାହିଁକିନା ସବୁ- ଗଳିକନ୍ଦି କଟକଥ ହଉଛି ଗଳି-
ହୁଁ। ଆଥରକ ତ ମାନେ ମୁଁ ତ- ଭୁବନେଶ୍ୱରକୁ ଯାଇଥିଲି ଆରଥରକ ମାନେ-
ଓହୋ। ଆଉ ଭୁବନେଶ୍ୱରରେ ଏବେ ବହୁତ ବଢିଆ ମେଳ ହେଲାଣି। କଟକ- ଠାରୁ ହଁ ସେଠ-
ମାନେ ଦେଖିନୁ କି ଗୋଟେ ବୈଷ୍ଣବ ଦେବୀଙ୍କର- ଅ ମାନେ ଯେଉ ଟାଇପର ସେଇ ଟାଇପର। ମାନେ ଯେମିତି ପାହାଡ ଗଛଲତା। ହଁ ହଁ। ସେଇଠି ମୁଁ ବି ଯାଇଥିଲି କିନ୍ତୁ ବହୁତ ଭିଡ ଥିଲା ଆଉ ଭିତରକୁ
ମୁଁ ସେତେବେଳେ ମୁଁ ପୁରୀରେ ରହୁଥିଲି। ତ ମୁଁ ପୁରୀରୁ ଘରକୁ ଫେରିଲା ବେଳକୁ ମୁଁ ସେ ଭୁବନେଶ୍ୱର ଦେଇକି ଆସିଲା ବେଳକୁ ହେଇଥିଲା ମୁଁ ବି ଦେଖିଥିଲି। ବଢିଆ ହେଇଥିଲା କିନ୍ତୁ ତାର ଯୋଉ ଆଗ ଯୋଉ ତୋରଣ ଟା କରୁଛନ୍ତି ବହୁତ ପଇସା ଖର୍ଚ୍ଚ କରୁଛନ୍ତି।
ହୁଁ। ଏ ବହୁତ ଭିଡ ହେଇଯାଉଛି ଲୋକ ବହୁତ ହେଇଯାଉଛନ୍ତି ଯିବାକୁ ଅସୁବିଧା ଆଉ।
ବାହାର ଆଡକୁ ପଳଉଛନ୍ତି ସେଠି ବି ସେଥିପାଇଁ ସେଟା ଅଧିକା ଭିଡ ହେଇଯାଉଛି ନହେଲେ ଦେଖ ଦେଖିବ ମନପସନ୍ଦ ହେଇଯିବ ସେଠି।
ହଁ ସେଇଥିପାଇଁ କି ମୁଁ ଭାବିଲି ଆର୍ଥରକ ତ ଯାଇଥିଲି ଏଥରକ ଦେଖିବା ନହେଲେ ଗାଁ ଆଡକୁ ଯିବା ବୁଲାବୁଲି କରି ଆସିବା ଆଉ। ହୁଁ ଆଉ କଣ ପିଠା ପିଠା କଣ ହେଇଛି?
ହେଉଛି ମାନେ କଣ ଏବେ ଦଶହରା ହେଲାଣି କି ଆମର ଦଶହରା ହେଲା ହବ ନା ଆଉ।
ମାନେ କଣ ପ୍ଲାନିଂ ଥିବ ନା?
ହଁ ପ୍ଲା ପ୍ଲାନିଙ୍ଗ ମତେ ଆଳୁ ପିଠା ଆମର ଯୋଉ ମଣ୍ଡା ପିଠା ହୁଏନି, ସେଟା ମତେ ଭଲ ଲାଗେ ଆମର ହୁଏ
ଆରେ ମତେ ବି ସେଇଟା ବହୁତ
ତ ବଢିଆ ହେଲା ମୁଁ ଘରେ କହିଦେବି ସେ ଅଧିକା କିରି କରିଦେବ ମିଶିକି ଖାଇବା। ହଁ ମଣ୍ଡାର ଯୋଉ ଯୋଉ ପଠା କହିବୁ କୋଉ ପିଠା ଭଲ ଲାଗେ।
ମତେ ତ ସେଇ ଆଳୁ ମଟର ପୁର ଟା ଭଲ ଲାଗେ ଆଉ ବିରି ପୁର ଟା ଟିକେ ଭଲ ଲାଗେ, ଆଉ ବାକି ମିଠା ମତେ ଟିକେ ଏତେ ଭଲ ଲାଗେନି।
ନାଇଁ ମତେ ବି ଆଳୁ ଭଲଲାଗେ ଘରେ କହିଦେବି ତମେ ଏକା ଆସିବ ନା କାହାକୁ ନେଇକି ଆସିବ?
ନା ଆଉ ମୁଁ ଯିବି ଆଉ ଗୋଟେ ସାଙ୍ଗକୁ ନେଇକି ଯିବି ଆଉ। ଅ ତୁ ଆଉ ତୁମ ମ ତୋର କିଏ ସାଙ୍ଗ?
ଅ ମୋର ସାଙ୍ଗ ନାହିଁ ମୋର ଗୋଟେ ସାନ ଭାଇ ଅଛି ସେ ଯିବ।
ଆଚ୍ଛା ଆଚ୍ଛା ହଉ ଠିକ ଅଛି ଆମେ ସମସ୍ତେ ସାଙ୍ଗ ହେଇକି ଏ ଜଲଦି ବାହାରିକି ପଳେଇବା। କାଇଁ ନା ଭିଡ ହେଇଯିବ ନା ଜଲଦି ଯାଇଁକି ବୁଲାବୁଲି କରିକି ପଳେଇ ଆସିବ ଆଉ।
ଦଶହରା ମେଢ଼ଟା ଆକ୍ଚୁଆଲି ମୁଁ ବି କଟକ ଯାଇନି ଏଁ ଆ ଧରିକ ଏପଟେ ହେଇକି ପଳେଇଲି ଘରକୁ ଆଉ କଟକ ଯାଇନଥିଲି କଟକ ଟା ବି ବହୁତ ଦିନ ହେଲା ମୁଁ କଟକ ମେ ଢ ଟା ଦେଖିନି ଏଥିରୁ ଫାଇନାଲ୍ ଯିବା କିନ୍ତୁ। ମଜା ଲାଗିବ ବହୁତ ଚେଞ୍ଜ ହେଇଗଲାଣି ମା
ଆଉ ତମର ଆରଥରକ ଗାଁ ରେ କୋଉ ପାର୍ଟି ଆସିଥିଲେ ଯାତ୍ରା ପାଇଁ?
ଆମର ପ ଏଥରକ ତ ସେମିତି ହେଇନି ଏବେ ଜୁନ୍ ମାସ ହେଲା ଆହୁରି ତିନି ନି ମାସ ଅଛି।
ହଁ ମାନେ ଆରଥରକ କିଏ ଆସିଥିଲେ?
ଆରଥରିକ ଆମର ଆସିଥିଲା କିଅଟା ଆସିଥି ଥିଲା କହିଲ ମୋର ତାଙ୍କର ଆଣିଥିଲେ ବୋଧେ ଶିବାନୀ
ଆମର ହେଉ ଗୋଟେ ଭଲ ପାଟିଟେ ଆସିଥିଲା।
ନାଇଁ, ନାଇଁ କିଏ ଗୋଟେ କହୁଥିଲା ମତେ କି ତୁଳସୀ ଗଣନାଟ୍ୟ ଆସି ତ ମତେ ଟିକେ ସେଇ ଆକ୍ଟର ମାନେ ଭଲ ଲାଗନ୍ତି।
ଆଉ ତୁଳସୀ ବୋଧେ ତୁଳସୀ ଆସିଥିଲା ଆମର ସେ ପାଟି ହଁ। ଆମର ଏବେ ଯୋଉ-ଉ-ଉ ଅ-ଅ-ଅ ଅ-ଅ-ଅ ଏଇ ଯୋଉ ପିଉସୀ ଯୋଉ ଯାଇଛି ସେଇଟା ବି ପ୍ଲାନ କରୁଥିଲେ। କିଛି ସେମିତି କହିନାହାନ୍ତି, ହଁ।
କୋଉଟା କୋଉଟା?
ପିୟୁଷ ପିୟୁଷ ଯୋଉ ଯାଇଛି
ଆଚ୍ଛା ଆଛା ହୁଁ।
ତ କୋଉ-ଉ-ଉ ଗଣନାଟ୍ୟକୁ ଯାଇଛି ଏବେ?
ସେଇଟା ତ ମୁଁ ଏତେ ଯାତ୍ରା ଫାତ୍ରା ଆଉ ଏତେ ଦେଖେନି, ବା କି-ଇ-ଇ ଏଇ ତ ଯାଇକି ବୁଲାବୁଲି କରି ଖାଇକି ଆସିବା କଥା ଆଉ।
ହଁ ଆମର ବି-ଇ-ଇ-ଇ-ଇ ମୋତେ ତ ଯାତ୍ରା ପୁରା ରାତି ଅନିଦ୍ରା ହେବାକୁ, ବାଦାମ ଖାଇବାକୁ ଇଚ୍ଛା ନାହିଁ। ମୁଁ ମେଲୁ ଟା ଖାଲି ଦେଖେ, ଆଉ ଟିକେ ଦେଖିକି ପଳେଇ ଆସିବା କଥା। ଆଉ-ଉ -ଉ ଯାହା ଟିକେ-ଏ-ଏ କଣ ବାହାର ଜିନିଷ ପଡ଼ିଥିବ ଯଦି ଖାଇବା କଥା ହେଇବା ଆଉ କିଛି
ବାହାରେ ତ ଏବେ ମାନେ ବହୁତୁ-ଉ-ଉ ମାନେ ଖାଇଲା ମାନେ ଦେହ ମୁଣ୍ଡ ଖରାପ ହଉଛି। ତେଲ ଗୁଡାକ ବି ବହୁତ ଚେଞ୍ଜ କରୁନାହାନ୍ତି, ସେଇ ତେଲରେ ସବୁ ରୋଷେଇ
ବାହାରେ ଖାଇବାଟା ଆଦୌ ଭଲ ନାହିଁ ମ, ଘରେ କରି ଖାଇଦବ ଯେମିତି ବେଟର ବାହାରେ ଯେଉଁ ଖାଇବା ଓହ, କେତେ ଯେ ଆମର ବାଲିଯାତ୍ରାରେ ଯେଉଁ ଧରାପଡ଼ନ୍ତି କେତେ ଫୋପଡ଼ା ହୁଏ, ସେଇଟା ତାର ପୁରା ହିସାବ ବାହାର।
ହୁଁ।
ଆଉ ରାବଣ ପୋଡ଼ି ଦେଖିବନି ଖାଲି ଦଶହରା ଦେଖିକି ପଳେଇବ?
ତମର ସେପଟେ ରାବଣ ପୋଡି ହଉଛି କି?
ନିହାତି ଆମର ହୁଏ, ଆମର ଆମ ଘରଟା ଆକଚୁଲି-ଇ-ଇ-ଇ ମ ମଝିଆ ମଝି ରହୁଛି। କଟକ ଯେତିକି ବାଟ ଜଗତସିଂହପୁର ସେତକ ବାଟ, ତ ଜଗସିଂପୁରରେ ରାବଣ ପୋଡ଼ିଟି ହୁଏ, ବହୁତ ବଡ ଆକାରରେ ହୁଏ।
ହୁଁ ହୁ, ଓ ଆଚ୍ଛା ଆଚ୍ଛା। ହଉ ତାହେଲେ ସବୁ ବୁଲାବୁଲି କରିବ ଆଉ ଏଥରକ ତ ଦଶହରା ତମ ଘରେ ତାହେଲେ ହବ ଆଉ।
ହଁ ଏଇ ଦଶହରାଟା ପୁରା ଆମ ଘରେ ପ୍ଲାନ୍ କର, ପୁରା ଜବରଦସ୍ତ ପ୍ଲାନ୍ କର। ପିଠା ଫିଠା ଖାଇ ମସ୍ତ ତିନ ଦିନ ପୁରା ଘାଣ୍ଟି ଦବ ଧରିକି।
ହଉ ହଉ ହଉ ତାହେଲେ ମୁଁ ସେ ସାଙ୍ଗ ମାନଙ୍କ ସହିତ ବୁଝିକି କହିବି ଆଉ।
ତମେ ଛୁଟି ଟାକୁ ପୁରା କନଫର୍ମ କରିଦିଅ।
ହଁ ମୋର ତ ଆଣିବାର ଅଛି ଆଉ।
ହଁ କନଫର୍ମ କରିଦିଅ ତାପରେ ଦେଖିବା କଣ ହଉଛି।
ହୁଁ ହୁଁ ହଁ। ହଉ ଠିକ ଅଛି ଆଉ ତମେ ଯାହା କଣ କର ଆଉ ମୁଁ ରଖୁଛି। ହଉ।